ହଁ ହାଲୋ ମୁଁ ଆବାଜ ଆଉଛି?
ହଁ ଶୁଭୁଚି।
ଆଚ୍ଛା ଆଚ୍ଛା କଣ କରୁଥିଲେ?
କିଛି ନାହିଁ ଏଇଟା ବସିଥିଲି, ଆପଣ କଣ କରୁଛନ୍ତି?
ମୁଁ ଏଇନା ଜଷ୍ଟ ଆସିକି, ବସିକି ଟିକେ ପଢୁଥିଲି। ହଉ ସବୁ ଡିନର ସରିଲା। ହଁ ଭଲ ଅଛି, ଆପଣ କେମିତି ଅଛନ୍ତି? ଆପଣ କେମିତି ଅଛନ୍ତି
ଏଇଟା ବର୍ଷା ପାଗ ହଉଛି ନା ମୁଁ ଟିକେ ଭିଜି ଯାଇଚି, ସେଥିପାଇଁ ଟିକେ ଦେହ ବି ଭଲ ନାହିଁ।
ଆଚ୍ଛା ଆଚ୍ଛା ସେଠି ବର୍ଷା ବହୁ
ହଁ ଆଜି ତ ଦିନ ସାରା ବର୍ଷା ହେଇଛି।
ଓହୋ ହଁ ହଁ ଆମର ଆଉ ପଣ ଏମିତି ଘର ଆଡେ ଯିବେ କେବେ ଏମିତି କିଛି ଭାବିଛନ୍ତି?
ହଁ ମୁଁ କାଲି ସକାଳେ ଘରକୁ ଯିବି ଦେହଟା ଭଲ ନାହିଁ ତ ସେଥିପାଇଁ ଟିକେ ଘରକୁ ଯିବି ଘରକୁ ମୋର। ଟିକେ ବୁଲି ଆସିଲେ ଦେହକୁ ଟିକେ ଫଣ୍ଡା ଏ ବସିକିନା। ଭାବିଚି କାଲି ଟିକେ ଘରକୁ ଯିବି ଆଉ। ନ। ଘର ପାଖରେ କାର୍ଡ ପରଦିନ ଗୋଟେ ଝିଅର ନାମକରଣ ଅଛି ନା ସେ ସେଥିପାଇଁ ଟିକେ ମତେ ଘରକୁ ଯିବାର ବି ଥିଲା, ତ ସେଥିପାଇଁ କାଲି ଯିବି ଆଉ। ମୋ ଭଏସ ଶୁଭା ଯାଉଚି ନା?
ହଁ ହଁ ଶୁଭା ଯାଉଚି, ମୋ ଭଏସ ଶୁଭା ଯାଉଚି ନା।
ହଁ ହଁ ଶୁଭା ଯାଉଛି।
ଆଚ୍ଛା ଆଚ୍ଛା ହଁ ସେମିତି ଜର ଟାଇମ ରେ ଜର ହେଲା ମାନେ କି ଘରକୁ ଯାଇକି ବୁଲିକି ଆସିବା କଥା ମନ ଭଲ ଲାଗିବ ଟିକେ। ନାଇ ଏକା ଏକା ରହିଲେ ଟିକେ ଯେତେ ହେଲେ ବି ଘରକୁ ଯାଇକି ଟିକେ ଆସିଲେ ଭଲ ଲାଗିବ। ଏଇନା ତ ପାଗ ସେମତି ଉ ହୁଁ ପାଗ ସେମିତି ହଉଛି ଦେଖିକି ରହିବା କଥା ଆଉ ସେଇଟା।
ହଁ ସେଇଟା ତ ଆଉ ଆଜି ତ ବର୍ଷା ଜମା ବି ଛାଡିନି। ମୁଁ କାଲି ସକାଳେ ଟିକେ ବର୍ଷାରେ ଭିଜି ଯାଇଥିଲି ତ ସେଥିପାଇଁ ଟିକେ ଦେହ ବି ଭଲ ଲାଗୁ ନ।
ଆପଣ କୁଆଡେ ଯାଇଥିଲେ ନା କଣ?
ହଁ କାଲିିକା ଯାଇଥିଲି ସେ ବାହାରକୁ ଟିକେ ଆଉ ଭିଜିଗଲି ତ ସେଥିପାଇଁ ଟିକେ
ଆଛା ଆଚ୍ଛା। ମୁଁ ଦେଖିକି ଛତା, ରେନିକୋଟ ପିନ୍ଧିକି ଯିବେ, କୌଣସି ଜାଗାକୁ ଗଲେ ବି ଏବେ ଆଉ ତ ସେମିତି ନାଇଁ ନା ଏବେ ନିହାତି ଭାବେ ଛତା ଗୋଟେ ଧରିକି ବୁଲିବା କଥା। କାଇଁନା ଖରା ତ ଏବେ ଆଉ ବୁଧେ ତେବେ ଅଧିକାଂଶ ତ ପ୍ରାୟ ଜାଗାରେ ବର୍ଷା ତ ବର୍ଷିଲାଣି। ସେମିତି ହଳ ଚାଷ ବି ଚାଲିଛି, ଜେନ୍। ତ ଏଇ ମାନେ ଆପଣଙ୍କୁ ଏଇ ବର୍ଷା ଋତୁଟା ଭଲ ଲାଗେ ନା ନାଇଁ?
ହଁ ବର୍ଷା ଋତୁ ଭଲ ଲାଗେ କିନ୍ତୁ ମତେ ଏଯୋଉ କାଦୁଅ ହୋଇଯାଏ ନା ସେଥିପାଇଁ ଟିକେ ଭଲ ଲାଗେନାହିଁ, ସବୁଆଡେ ଚ ପ କରୁଥାଏ ତ ଟିକେ ଟିକେ ଭଲ ଲାଗେନି ଏମିତି। କିନ୍ତୁ ଖରା ମାସ ଅପେକ୍ଷା ଭଲ ଲାଗେ କାହିଁକିନା ଖରା ମାସରେ ତ ଜମା ବି ରହି ହୁଏନି ନା, ପୁରା ଦେହ ପୋଡି ଯାଉଥାଏ ଗରମରେ ତ ଏଠୁ ଚଳିବ, କିନ୍ତୁ କାଦୁଅ ପାଇଁ ଟିକେ ଭଲ ଲାଗେନି। ସବୁଠୁ ଦେଖିବାକୁ ଗଲେ ମତେ ଟିକେ ଶୀତ ଋତୁଟା ଭଲ ଲାଗେ।
ଆଚ୍ଛା ଆଚ୍ଛା ତାହେଲେ ସେଇ କଥା। ମୁଁ ବି ସେଇଆ କହିବାକୁ ଚାହୁଁଥିଲି କି ତ ଋତୁରେ ଶୀତ ଶୀତ ଆପଣ ଭଲ ଲାଗିଥିବ ଭାବିଥିଲି। କାହିଁକିନା ଶୀତ ଋତୁ ହିଁ ଭଲ ଲାଗେ, ମତ ବି ଶୀତ ଋତୁ ହିଁ ଭଲ ଲାଗିଥାଏ। ସେଇଟା ନା ବର୍ଷା ନା ଖରା ତାହାର ଯୋଉ ଆକାଶ ସବୁ ପା ଖୋଲା ଆକାଶ ଥାଏ। ଗୋଟେ ପ୍ରକାର ଗୋଟେ ଅଲଗା ପ୍ରକାର ଥାଏ ଥଣ୍ଡା ମାସରେ ନା।
ହୁଁ ସେଇଟା।
ଆପଣଙ୍କୁ ଏ ଥଣ୍ଡା ମାସରେ କଣ କରିବାକୁ ଭଲ ଲାଗେ? ମାନେ ଥଣ୍ଡା ମାସ ହିଁ କାହିଁକି ଏତେ ପସନ୍ଦ? ଆପଣଙ୍କ ନିଜ ମନ୍ତ ଟି ରଖିପାରିବେ।
ଶୀତମାସ।
ହଁ ଶୀତମାସ ଟା।
କାହିଁକିନା ସେଇ ସମୟରେ ଆରାମ ସେ ଖାଇ ପିଇକି ଘୋଡେଇକି ଶୋଇବ। ଫୋନ ଦେଖିବ। ହଁ। ଭଲ ଲାଗେ ଏମିତି ଆଉ।
ଆଚ୍ଛା ଆଚ୍ଛା। ଆଚ୍ଛା ଏଟା ପଏଣ୍ଟ କଥା ମାନେ କି ଅ ଥଣ୍ଡା ମାସରେ ନା ଆଉ ସେଇଟା । ଫାଷ୍ଟ କଥା, ରାତି ଲମ୍ୱା ଥାଏ ଆଉ ଏମିତି ଶୋଇବା ଭଲ ଲାଗେ। ଆଉ ଦିନ ବେଳେ ବି କ୍ଲାସ କୁ ଆସି ସାରିଲା ପରେ ଏମିତି ଘୋଡେଇକି ଶୋଇ ବାରେ ଗୋଟେ ମଜା ହିଁ ଅଲଗା ଥାଏ। । ଆମର ବର୍ଷା ପାଗ ଟି ବି ସେଇ ଭଳିଆ । ଏବେ ଆମେ ଯଦି କୌଣସି ଜାଗାରୁ ଆସିଲେ ଆଉ ସ୍କୁଲ ଯିବା ମାନେ କ୍ଲାସ୍ ଯିବା ଟାଇମରେ ଯଦି ବର୍ଷା ଆସିଯାଏ, ତେବେ ଆଉ ଯିବାର ଯୋଉ ମନ ଟା ମନଟା ବି ନଥାଏ। ଆଉ ଏଟା ଟିପିରି ଟିପିରି ବର୍ଷା ବର୍ଷୁ ଥିବ ମୋବାଇଲ ରେ କିଛି ଗୀତ ବାଜୁଥିବ ଏମିତି ବେଗ୍ରାଉଣ୍ଡ ରେ ତାପରେ ଶୋଇବା ପାଇଁ ଯୋଉ ମଜା ଟା ଲାଗିଥାଏ ନା ଘର ଛାଡିକି ଯିବାକୁ ମନ ହେଲା।
ହଁ ସେଇଟା ତ ଯାହା କହିଲେ ପୁରା ନିରାଟ ସତ୍ୟ କଥା କହିଲେ।
ହୁଁ।
ବର୍ଷା ଆଉ ବର୍ଷା ପାଗରେ ଟିକେ ପକୁଡି ସହିତ ଚା ଖାଇବାକୁ ଭଲ ଲାଗେ ନା।
ହଁ।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
ଟିକେ ସନ୍ଧ୍ୟା ଟାଇମ୍ ରେ ବୁଲିକି
। ସେଥିପାଇଁ ତ ମତେ ଘରକୁ ଯିବାକୁ ଇଚ୍ଛା ହଉଚି। ମୁଁ ସେଥିପାଇଁ ଘରକୁ ଟିକେ ଯି ଟିକେ ବୁଲିକି ଆସିବି ଟିକେ। ଘରର ଖାଦ୍ୟ କିଛି ଖାଇକି ଆସିବି। ଏ ବାହାରେ ରହି ରହି ପୁରା ବିରକ୍ତି ଲାଗିଲାଣି।
ହଁ ସେଇଟା ଘରକୁ ଗଲେ ମନ ଇଚ୍ଛା ଯାହା ବି ଖାଇହବ। ପକୁଡି ପଣସ ହଉ କି ଯି ତ ଏଇଠି ତ ସେହି ହିସାବରେ ମିଳେନି କିଛି ଖାଇବାକୁ ଆଉ।
ହଁ ସେଇଟା, ହଁ ସେଇଟା ତ ନିରାଟ ସତ୍ୟ କଥା।
। ମାନେ ଯେତେ ଯୋଉଠି ଖାଇଲେ ବି, ହଁ। ସାଢେ ଦଶ ପାଖାପାଖି ହେଲାଣି କିଏ ଏତେବେଳେ ପର୍ଯ୍ୟନ୍ତ ରହିବ। ଆଉ ଆପଣଙ୍କର ଖାଇବା ସରିଲାଣି?
ହଁ ମୋର ତ କେତେବେଳୁ ଖାଇକି ମେଡିସିନ ଖାଇକି ଏଇଟା ଫୋନ ଟିକେ ଦେଖୁଥିଲି ଆଉ।
ଆଚ୍ଛା ଆଚ୍ଛା। ହଁ ହଁ ମେଡିସିନ ଟା ଖାଇନେବେ। କାହିଁନା ଏବେ ଯୋଉ ପାଗଟା ଚେଞ୍ଜ ହେଇଛି ନା ତ ଏମିତିରେ ହୁଏ। ମତେ ବି ସର୍ଦି ହେଇଚି ଖାସ ହେଇଥିଲା। ଆଉ ଭଲ ହେଇଗଲାଣି କିନ୍ତୁ ତଥାପି ଟିକେ ଟିକେ କାଶ ରହିଯାଉଚି। ସେମିତି ଆପଣ ବି ଟିକେ ରେ ରେଷ୍ଟ ନିଅନ୍ତୁ। ତ ଆଉ ଘରକୁ ଯାଇକି ଟିକେ ବୁଲିକି ଆସନ୍ତୁ ଭଲ ଲାଗିବ। କାହିଁକି ନା ପୁଣି ଏଇ ପାଗରେ ଏଇଟା ବି ଦେଖନ୍ତୁ କି ଏବେ ଯଦି ଏ ଯ ଯୋଉ ଜାଗାରେ ରହୁଛନ୍ତି ଘରକୁ ଯିବେ ନା ତ ପାଗ ଟା ଚେଞ୍ଜ ହେଇଯିବ। ଏଠିକାର ପାଣି ସେଠିକାର ପାଣି ହେଇଯିବ। ତ ସେଥ୍ ସେଥ୍ ପ୍ରତି ଟିକେ ଧ୍ୟାନ ଦେବେ ବହୁତ ଆଉ ଓଭିଅସଲି ଘର ପାଣି ଟିକେ ଭଲ ହିଁ ଥିବ ନୋ ଡାଉଟ୍। ବଟ୍ ଟିକେ ନିଜ ଦେହ ପା ଦେଖିକି ରହିବେ ସେଇୟା କହିବା ଆଉ।
ହଁ, ଆପଣ ଯାହା କହିଲେ ତ ଠିକ୍ କହୁଛନ୍ତି ମୁଁ ସେଥିପ୍ରତି ଟିକେ ଧ୍ୟାନ ଦେବି।
ହୁଁ ହୁଁ। ସେଇୟା। ଆଉ ଆପଣଙ୍କର ଏକ୍ଜାମ୍ ପୁ ତ୍ର କିଛି ଖବର ବାର୍ତ୍ତା ବାହାରିଲା ଏକ୍ଜାମ୍ ହେବାର କିଛି? ହ୍ୟାଲୋ।
ଏବେ ତ ଏତେ ଏକ୍ଜାମ୍ ହେବ। ଆମର ଏକ୍ଜାମ୍ ଅଛି ଏଗାର ତାରିଖରେ ଅଛି।
ଆଚ୍ଛା ସେମିଷ୍ଟାର ନା ଇନ୍ ଏ ଇଣ୍ଟରନାଲ୍? ଆମର ତ ଏବେ ଇଣ୍ଟରନାଲ ଚାଲିଛି।
ଏ ସରିଲାଣି ଆଉ ଏବେ ଇଣ୍ଟରନାଲ୍ ତ ସରିଗଲାଣି।
ଆଚ୍ଛା ଆଚ୍ଛା ଆମର ଆଠ୍ ତାରିଖରେ ଥିଲା ଇଣ୍ଟରନା ଏ ସେମିଷ୍ଟାର ଟା। ଆଉ ଆଜି ସେଇଟାକୁ ପୋଷ୍ଟପୋଣ୍ଡ କରିକି ବାଇଶ୍ ତାରିଖ ରଖିଲେ। ମାନେ
ଏମିତି ଯୋଉ କରନ୍ତି ନା ମୁଣ୍ଡ ଖରାପ ହେଇଯାଏ ଏମିତି ଯାହା କରନ୍ତି।
ସେଇଟା ଗୋଟା ମାନେ ଆଉ ସେଇ ଇଣ୍ଟରନାଲ ପୁଣି ଦୁଇ ଦୁଇଟା ଏକାଥରକେ। ଆମର ସେମତି ହେଇଗଲା। ଆଗରୁ ଇଣ୍ଟରନାଲ କରିନଥିଲେ ନା ମୁଁ ଏ ଖରା ଛୁଟି ପୂର୍ବରୁ କରୁନଥିଲେ ତ ଏବେ ପିଲାମାନଙ୍କୁ ବହୁତ ପ୍ରେସର୍ ପଡିଯାଉଛି। ସେମାନେ ବାଧ୍ୟ ଦେବେ ମାନେ ଦେବେ। ଆଉ କିଛି ଅପସନ୍ ହିଁ ନାହିଁ ମୋ ପାଖରେ ପୁଣି ଦିନକୁ ଦୁଇ ଦୁଇଟା ଦେବାକୁ ପଡୁଛି। ତ ଟିକେ ବହୁତ ପ୍ରେସର ବଢି ଯାଉଛି ଆମର। ହୁଁ ହୁଁ ହୁଁ। ଆପଣଙ୍କର ତ ସେମିଷ୍ଟାର୍ ଉଁ ହୁଁ, ଆପଣଙ୍କର ଥାର୍ଡ ସେମିଷ୍ଟାର ନା ସେକେଣ୍ଡ ସେମିଷ୍ଟାର ଦେବେ?
ହୁଁ, ଏବେ ଆମେ ଥାର୍ଡ ସେମିଷ୍ଟାର ଦବୁ।
ଥାର୍ଡ ସେମିସ୍
ଥାର୍ଡ ସେମିଷ୍ଟାର ଅଛି।
ହଁ ବହୁତ ଆଗରୁ ଅଛନ୍ତି। ଆମର ତ ସେକେଣ୍ଡ ସେମିଷ୍ଟାର ସରିନି। ସେକେଣ୍ଡ ସେମିଷ୍ଟାର ହିଁ ଦେବୁ ଆମେ।
ଏକ୍ଜାମ୍ ଟା ଯେତେ ଜଲଦି ସରିବ ସେତେ ଶୀଘ୍ର ଆମର ଲାଇଫ୍ ଟା
ହଁ ସେଇଟା ଭଲ କଥା। ପୁଣି ସେଇ ସେଇ ହିସାବରେ ଟାଇମ୍ ଟେବୁଲ ଟା ବନଉଛନ୍ତି ତ ଭଲ କଥା। ମାନେ ଯେ ଆଡମିନିଷ୍ଟ୍ରେଟିଭ୍ ଉପରେ ଯୋ ରହିଲା ସେମାନେ ତାଙ୍କ ମନ ମୁତ୍ ମୌଜ କରିଲେ କିଛି ହବନି ଆଉ। ସେମତି ହିଁ କରୁଛନ୍ତି। ପିଲାମାନଙ୍କ ଉପରେ ପ୍ରେସର ପଡି ଯାଉଛି ଏଇଟା ନା। ଏବେ ଏବେ ଆପଣଙ୍କର ଯୋଉଟା ଥାର୍ଡ ସେମିଷ୍ଟାର। ହୁଁ ହୁଁ। ତେବେ ଆପଣଙ୍କର ଥାର୍ଡ ସେମିଷ୍ଟାର ଏଇଟା ଦେବେ ତ ଭଲ କଥା।
ଛୁଆ ମାନଙ୍କ ବହିସବୁରେ ଆପଣ ଶୁଣିଛନ୍ତି ନା ଯୋଉ ନିମଳା ନିମଳା ସଙ୍ଗ୍ ଆସିଛି।
ହୁଁ ହୁଁ।
ଯଉ ବନସ୍ତେ ଚାଖିଲା ଗସ୍ତ ବୋୱାଲା ସଙ୍ଗ୍ ବି ଆସ୍ କେନା ସେଇ ସଙ୍ଗ୍ ଆମରି ତ ଖାଲି ରିଲସ୍ ଚାଲିଛି ଘାଇଁ ଘାଇଁ ଘାଇଁ ଆଉ।
ହୁଁ ଏ ସେ ଗୀତ ଏବେ ପୁରା ଫେମସ୍ ହେଇଗଲା ମାନେ ନିଜର ଫେବରାଇଟ ବନେଇଗଲାଣିି ଆଉ କଣ କହି ହବ ଯେମତି ଚାଲିଛି ଆଉ।
ହୁଁ ହଁ ସେଇଟା ତ ସବୁବେଳେ ଚାଲିଛି।
ହୁଁ ହୁଁ ହୁଁ। ଏବେ ସବୁ ଏତେ ବଡ ଗମେଣ୍ଟ ହେଇକି ଗୋଟେ କିଛି କରିବା କଥା ନା ସେ ଜିନିଷକୁ ନେଇକି ଆଗରୁ ଗୋଟେ କିଛି ରିଭୁ କରିବା କଥା ଭଲ ଭାବରେ ବହୁତ ସାରା ରହିଗଲେଣି ଫ୍ରିଲାନ୍ସରେ ହେଇଗଲେ କିମ୍ବା ବଡ ବଡ ଅଫିସର ମାନେ ଟିକେ କ୍ରସ୍ ଚେକ୍ ତ କରିକି ଯଦି ଏ ଜିନିଷ କରୁନଥାନ୍ତେ ସେ ଜିନିଷ କରିଥାନ୍ତେ ତ କେତେ ଏ ଜିନିଷ ହେଇ ନଥାନ୍ତା ହଁ ନା। ଏନ୍ ମନ ଇଚ୍ଛା କରିଦେଇଛନ୍ତି ଆଉ। ସେ ଭିତରେ ପୁଣି ବହୁତ ସାରା କନସିଟୁଁଏନସି। ହୁଁ।
ସେଇଟା ତ ସତ କଥା।
ସେଇାବର।
ହୁଁ।
ଆ।
ଆଉ ବାବାଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆଉ ଆପଣଙ୍କର କଲ କରି ପାରଥିଲେ ଘରେ। ନା ଘରେ ହିଁ କହିଲେ ଘରେ ହିଁ କହିଲେ ଆସିଯେ ଜଲଦି ବୋଲିକି।
ମଁ ଘରେ ହିଁ କହୁଛନ୍ତି ମର ତ ଘରେ କାଲିଠୁ ାକୁହୁଛନ୍ତି କିନ୍ତୁ ମୁଁ ଯାଇନି ଏପର୍ଯ୍ୟନ୍ତ ଆସି ଆେ ଭାବୁଛ କାଲି ସକାଳେ ଘରକୁ ଟିକେ ଯିବେ।
ଆଚ୍ଛା ଆଚ୍ଛା ନାଇଁ ପଲେଇ ଯାଆନ୍ତୁ ଭଲ କଥା ସେଠି ରହିକି ଗୋଟେ ପାଞ୍ଚ ଛଅ ଦିନ ରହିଛି ପାଞ୍ଚ ଦିନ ତଁ ଆଉ ଆପଣଙ୍କରା ଅଛି କହିଲେ ପରା ଏ ତ ବ୍ଲେ ହେଇଯ ଟିକେ ଦେଖିକି ସେଇଟା ଏକ୍ଜାମ ଟାଇମ ରେ ଯଦି ଏମିତି ହେଇଯାଏ ଟିକେ ଅସୁବିଧା। ଏବେ ଆପଣ ଯଦି ଆମ ଟାଇମ ପୂର୍ବରୁ ଯଦି ଭଲ ହେଇଯିବ ତାହେଲେ ଏଜାମ ଦେବା ପାଇଁ ଭଲ ଲାଗିବ ମନ ବି ଶାନ୍ତ ରହିବ ଆଉ। ଦେଇ ବି ହବ କିନ୍ତୁ ତା ପୂର୍ବରୁ ଯଦି ଏଇଭୁଡାକ ହେଇଥାଏ ତ ଅସୁବିଧାରେ ପଡିବହିଁ। ମୋର ସେ ଏଣ୍ଟରନାଲ ଏକଜାମ ମୋର ଏମିତି ସର୍ଦି ଥିଲା। ସର୍ଦି ହେଇ
ହୁଁ ଏଇଟା ତ ସତ କଥା।
ହଁ।
ହୁଁ।
ଠିକ୍ ଅଛି ଆପଣ ନିଜ ଧ୍ୟାନ ରଖନ୍ତୁ ଭଲସେ ଯାଆନ୍ତୁ। ଆଉ ଭଲରେ ରହନ୍ତୁ ଆଉ।
ଠିକ ଅଛି।
ଠିକ ଅଛି।